ତ।
ହାଲୋ, ହଁ।
ଆଉ ତମ ଗାଁ ତ ଏଥର ପୁରା ରଜ ପୁରା ଝାଡିଦବ।
ଅ ଆମ ଗାଁ ରେ ରଜ ହଉଛି ଧୁମଧାମ ରେ ଏଥର।
ହଁ ଆମ ଗାଁ ରେ ବି ସେଇୟା। ଦେଖିଆ।
ତମ ଗାଁ ରେ ସେଇଆ ମାନେ ତମ ଗାଁରେ ବି ଏମିତି ହଉଛି ନା କଣ ଆମର ଏଇଟା ବର୍ଷେ ହେଲାଣି ପଇସା ଆଦାଏ ବେସି ପାଇଁ
ଆ ଆମ ଗାଁରେ ବା ସବୁ ବର୍ଷ।
ଖାଇ ଖାଇକି ତୁର ଚକିରି ଦୋଳି କେତେ କଣ ପଡ଼ିଲାଣି ରା ଦେଖିଛୁ ତୁ ତ ଏ ଆସି ପା
ଆମ ଆମ ଆ ଆ ଆ ଆମ ଆ ଆମର ବି ସେଇଆା ଚକିରି ଦୋଳି ଏଇ ଯୋଉ ଚେୟାର ପଡିଥିବ ଯୋଉ ଖାଇଦୋଳି ନୁହଁ?
ହଁ।
ଚେୟାର ପଡିଥିବା ଶେଇଭଳିଆ ଖାଇ ଦୋଳି ଦୌଡା ଦୋଳି ପଟା ଦୋଳି। ସେଇ ଚକିରି ଦୋଳି। ଆମପଟେ ବି ଆମ ଜାଗାରେ ବା ଛାଇ ଜାଗାରେ ଗୋଟେ ଜାଗାରେ ହଉଛି। ଏବେ ତ ସବୁ ବର୍ଷ ହଉଛି।
ଆମର ଏପଟେ ପୁରା ହାଟ। ରେ ଅଙ୍କୁରି ଚାକେରି ଦୋଳି ପାଇଁ। ତା ସହିତ ଖାଇବା ପିଇବାକୁ ଖାଇବାକୁ ପିଇବାକୁ ବି ଦେବେ ହେଲା ଗାଁ ପିଲା ସମସ୍ତଙ୍କୁ।
ଆୟା ଖାଇବାକୁ ଦେବେ?
ହଁ।
ଆଉ ଯିଏ ଯିଏ ଯିଏ ଯିଏ ଯିଏ ଯିଏ ଦୋଳି ଖେଳି ତେ ଯିବ ତାକୁ ବି ଖାଇବାକୁ ଦେବେ।
କିଆଁଣି ଗୋଟେ ଦିନ କି ଦି ଦିନ ଏମିତି ଭୋଜି କରିବେ ମାନେ ସମସ୍ତଙ୍କୁ ଖାଇବାକୁ ଦେବେ।
ଏ ସେ ସେମିତି ହେଲେ ଲା ଭ କଣ ଟେ ଏ ତବ ତା ଅପେକ୍ଷା ଆଉ ଦିଟା ଦୋଳି ପଡିବ ଲାଭ ଅଛି।
ଦୋଳି ବି କରୁଛନ୍ତି ପୁଣି କଣ ଡ୍ୟାନ୍ସ୍ ପୋଗ୍ରାମ୍ ବି କରିପାରନ୍ତି ନା କଣ କଥା ହ ଧୁମଧାମ ରେ କରୁ ଛନ୍ତି ଯେ ଏଇଟା ଉଡ଼ିବ ଏଥର ରଜ କେ
ତ ତମ୍ ତମ୍ ତମ୍ ତମେ ତାହେଲେ ତ ଆସିପାରିବନି ରଜରେ?
କାଇଁ ତମେ ତ ତାହେଲେ ଆସି ପାରିବନି?
ହଁ।
ତମେ ଏକାଥରେ ଲକ୍ଷ୍ମୀ ପୂଜା ନୁହଁ?
ହ ତୁ ବାକି କଣ ପାଇଁ
ଏ ଆ ରୁମ୍ ରେ ନା ଡିଉଟିରେ?
ରୁମରେ ବସିଥିଲି ତ କଣ କରିବି ଆ-ଆ ରୁମରେ ଟେ ବସିକି ଗୋଟେ ଗେମ୍ ଖେଳୁଥିଲି।
ଆଉ ଆଉ ପବଜି ଖେଳୁଛ ନା?
ପି ପିଲାଙ୍କ ସାଙ୍ଗେ ଟୁର୍ଣ୍ଣାମେଣ୍ଟ କରିବା କି ପବଜି ଟୁର୍ଣ୍ଣାମେଣ୍ଟ?
ହଁ।
ନା ହାତ ସେଟିଙ୍ଗ୍ ନାହିଁ?
ମୁଁ ଦେଢ ବର୍ଷ ହେଲା ଖେଳିନି ସେ ଆଉ
ଆ-ଆ-ଆ ହାଁ।
ତା ପରଠୁ ଟୋଟାଲି ଛାଡି ଦେଇଛି। ଟୋଟାଲି ଛାଡି ଦେଇଥିଲି ଏବେ ଟିକେ ଟିକେ ଅନ୍ କରିକି ଗୋଟେ ଦିଟା ମ୍ୟାଚ୍ ଖେଳୁଛି।
ଆଲୋ ସ୍କି-ଇ-ଇ-ଇ ନା-ଆ-ଆ-ଆ ତାହେଲେ ତମେ ଏଇ ଯୋଉ କଣ ତ ଏଇନା-ଆ-ଆ-ଆ ଖେଳି ପାରିବନି ଏତେ ଭଲସେ।
ଆ ଆଉ ଆଉ ଯାଉଛ ନା?
ହଁ
ହାଲୋ।
ମାନେ ଯାଉଛ ନା?
ନା ଯାଇନି।
କୁଆଡେ କହିଲ? କି କସରତ କରିବାକୁ ଯାଉଛ ନା ଆଉ?
ଯାଇନ?
ଚାରି ସପ୍ତାହ
ଯାଉଛି ସେମିତି ଆଉ। ଗୋଟେ ପୁଅଟେ ପାଉଡରଟେ ଆଣିକି ପକେଇ ଦେଇଛି। ଏ ପ୍ରୋଟିନ୍ ପାଉଡର୍ ଟେ।
କିଛି ହେଇନି ବଢ଼ି ବଢି ସାରିଲାଣି।
କଣ?
ବିକେ ଯେ ରେଟ୍ ବଢ଼ିସାରିଲାଣି।
ହଁ ହ ହଁ।
କଥାବାର୍ତ୍ତା ନା ଭଲସେ ଶୁଭା ହଉନି କ୍ଲିୟର।
ଏବେ ଶୁଭିଲା।
ହଁ ଏବେ ଶୁଭିଲା।
ମମୁଁ କହିଲେ ଆମ ଓଡିଶା ପିଲାଟା ଗୋଟେ ପୁଅଟା ଏକଦମ ବଙ୍ଗଲା ତା ସହିତ ଏଇଠି ଆସେ ସାଙ୍ଗ ହେଇକି
ଏଇଟ୍ ଏଇଟ୍ ଏଇଟ୍ ଏଇଟ୍। ଏଇଠି କେତେ ଦିନ ଭିତରେ କହିଲ ହଉଛି ମାସେ ପାଖାପାଖି ହେଇଯିବ ହଉଛି ମାସେ ନୁହଁ ଅଠର କୋଡିଏ ଦିନ ଖଣ୍ଡେ ହେଇଯିବ ତମ ଗାଁରୁ ଆସିଲା ପରେ। ନୁହଁ କି ତେବେ ବି
ଖାଇବା ପିଇବା ଆରମ୍ଭ କରିନି। ଏଇ ରବିବାର ଠୁ ଆରମ୍ଭ କରିକି ଭାବୁଛି।
ରବିବାରଠୁ ଆରମ୍ଭ କରିବ।
ହଁ ଛୁଟିଦିନ ଯାଇ
ପୋ ପ୍ରୋଟିନ୍ କଟ୍ ଦିନକୁ ଚାରି ସ୍କୋପ୍।
ପ୍ରୋଟିନ୍ ମତଲବ୍ ଗ୍ଲୁଟାମିନି।
ଆମେ ଏଠୁ କେମିତି ଖାଉଛି?
ଗୋଟିନ୍ ବାଟ ସକାଳେ ଦିଶୁଥିବ। ସନ୍ଧ୍ୟାବେଳେ ଦିଶୁଥିବ।
ହଁ ଟାବଲେଟ ଆଣିଛି ହେଲେ ଟାବଲେଟ ଛାଡି ଦେଇଥିଲି। ଖାଉନ ଥିଲି ହଉଛି ଏରା ହଉଛି ଜିମ୍ ଯାଉନଥିଲି ବୋଲି ଖାଉନଥିଲି ଏଇ ପୁଣି କାଲି ପୁଣି ଖାଇଛି ବିଶ୍ଵାଲ ଟ୍ୟାବଲେଟ ଭିଟାମନ୍ ଟ୍ୟାବଲେଟ
ନାଇଁ ଟ୍ୟାବଲେଟ ତ ସେ କହୁଛନ୍ତି ଖାଅ କି କିଛି ଅସୁବିଧା ଆଉ କିଛି ନାହିଁ। ଦିଟା ଜିମ୍ ରେ ମତେ କହିଲେଣି ହଁ ଏଇରା ଖାଅ।
ଆରେ ସବୁ ଜିମ୍ ବାଲା କହିବେ ଟାବ୍ଲେଟ ଖାଓ ଏଇ ଟାବ୍ଲେଟ ଖାଓ ଆମଠୁ ନେଇକି ନା କିଛି ଅସୁବିଧା ନାହିଁ ଦୋକାନୀ ବି କହିବ ଟାବ୍ଲେଟ ଖାଓ କିଛି ଅସୁବିଧା ନାହିଁ।
ମାନେ ହଉଛି ମାନେ ଯେ ଯାହାକତିକି ଜିମ୍ ରୁ ଆଣି ନାହିଁ। ମୁଁ କଥା ହଉଥିଲି। କିହିଲି ଏଇଟା ଗୋଟେ ଖାଉ ଯେ ଭଳିଆ ଖାଇମି ନା କହିଲା ହଁ ଏଇଟା ଆଣିକି ଖାଓ ଏଇଟା ବଢିଆ ଜିନିଷ ନା ଏଇରା କିଛି ଖାଇ ର କିଛି ଅସୁବିଧା ନାହିଁ। କିଛି ସାଇଡଇଫେକ୍ଟ ନାହିଁ।
ସାଇଡଇଫେକ୍ଟ ନାହିଁ ଯେ ତୋର ଯୋଉ ପେଟରେ ଡହୁନା ମେଡିସିନ ଟା ଖାଇ ଖାଇ ଟାବ୍ଲେଟ୍ ପେଟରେ ସେଟା ଯୋଉ କିଡନୀ ଉପରେ ଯୋଉ ହଜମ ପ୍ରକ୍ରିୟା ଉପରେ ସେଇଟା ଫରକ ବଢିବା ଛାଡି ସାରିଲା ପରେ।
ଯେ ମାନେ ଯୋଉ କହନ୍ତି। ମାନେ ସେ ଫିସ୍ ଅଏଲ ଟାବ୍ଲେଟ ଟା ମାନେ ଟିକେ ମସଲ ଗ୍ରେ କରିବାକୁ ଇଏ ହବ ଆଉ ହେଟା କାଳେ ଚୁଟି କାଳେ ହଉଛି ଟେ ଝଡିବ ନେଇ ହଉଛି ସେଟା ଖାଇଲେ କାଳେ। କ ସେଇଟା ଜିମ୍ ପିଲା ମାନେ ସବୁ ଖାଉଛନ୍ତି ସେଇଟା।
ହଁ ଫିସ୍ ଅଏଟ୍ ମୁଁ ବି ଶୁଣିଥିଲି ଭଲ।
ଫିସ୍ ଅଏଲ୍ ଟାବ୍ଲେଟ୍, ମାନେ ଅଏଲ ଟାଇପ୍ ର ଜେଲି ଟାଇପ୍ ର ଟାବ୍ଲେଟ୍ ଟା। ଯେମିତି ହେଲା ଆସେନ ନା ହଉଛି ଆଗ ଜେଲି ଟା ଯେମିତି ସେମିତି ଜେଲି ଟାଇପ୍ ର ତା ଭି ତାର ହଉଛି ପୁରା ହଉଛି ଜେଲି ଟାଇପ୍ ର ଟାବ୍ଲେଟ ଟା ଆଉ।
ଓ ହୋ ଆଉ କା
ସେଇ ଜିଡ୍ ସେଇଟା ସେ ଆ ଆ ଆଜି ପ୍ରୋଟିନ ଟା ସୋଇଲା। ଗୋଟେ ପ୍ରୋଟିନ୍ ଆଣିକି ଏମି
ହେ ଏ କି କିଆ ଖାଉଛୁ ବେ ପ୍ରୋଟିନ ଗୋଟେ।
ସରିଲାଣି ପ୍ରୋଟିନ ଟା, ଏଡେ ବଡ ପ୍ରୋଟିନ ଟା ସଇଲାଣିି, ଆଜି ସଇଲା।
ପୁଣି ହେଇଯାଉ ଦି ଚାରି ଦିନ ଗନେ ଦି ଚାରି ଦିନ ଗନେ, ଯାହାହେଲେ ପାଞ୍ଚ ଛଅ ଦିନ ଟିକେ ଗ୍ୟାପ୍ ଦେମି ତାପରେ ପୁଣି ଆହୁରି ଗୋଟେ ନେଇ ଆସିବି।
ତାହେଲେ ପୁରା କମ୍ପିଟିସନ୍ ମତେ ଦେବୁ ଆଉ ନା କି?
ହଁ ହଁ ହଁ।
ଓ ହଉ, ସେତେବେଳକୁ ଜଣା ପଡିବନି। ଉଁ ଆଉ କାହା କାହା ସହିତ କଥା ହେଇଥିଲୁ?
ଆଉ ଆଜି ମଉଷାଙ୍କ ସାଙ୍ଗରେ କଥା ହେଇଥିନି। ମାନେ ଏଇ ଭିତରେ ମାନେ ଦି କେଜି ୱେଟ୍ ବଢେଇ ଦେଇ ସାଇଲିଣି। କସରତ୍ ଏଇନା ପୁରା ଧୁମ୍ କରାହଉଛି। ଜଉ ଯେ ଜଉ ଡି ଜିମ୍ ଟିସା ଜି -ଜିମ ଟିସା ଦିନ ଯୋଉ ବ୍ଲାକ୍ କଲର‌ ଗଞ୍ଜି ଟା
ହଁ
ସେଇଭଳିଆ ଗୋଟେ ନେଇ ଆସିଛି।
ହଁ।
ଖାଲି ଜିମିରେ ପଚାରୁଛନ୍ତି ଭାଇ ଏଇ ଗଞ୍ଜିଟା କେତେ ଟଙ୍କା ପଇଲା କୋଉଠୁ ଆଣିଲ। ମାନେ ଟିକେ ବ୍ୟାକ୍ ସାଇଡ ଟା ଟିକେ ଚଉଳା ଦେଖାଯିବ ଆଉ ଗୋଟେ ଛାତି ବାଲା ଭଳିଆ ସେଇ ଟାଇପର ଗଞ୍ଜି ଟା। ପଚାରୁଛନ୍ତି ଖାଲି କୋଉଠୁ ଆଣିଲ ନଲେ ଘଷିପୁରା ସେ ଗୋଟେ ଜିମ୍ ଯାଉଛି ତାକୁ ମୁଁ ସିଏ ହେଲା ମଗେଇଥିଲା ତା ନାକି ମୁଁ ଗୋଟେ ନାଁ ଟା ଦିଟା ମଗେଇଥିଲା ମୁଁ ଗୋଟେ ନେଇ ଆସିଥିନି।
ହଁ।
ସେଇ ବ୍ଲାକ୍ କଲର ଏଇ ଯୋଉ ଗଞ୍ଜି ଟାକୁ ବଢିଆ ମାନୁଛି ମାନେ ମାନେ ପୁରା ପୁରା ଜଣା ପଡିଛି ପୁରା ମାନେ ଯୋଉ ଜଣା ପଡିବ ପୁରା ସେଇ ଗଞ୍ଜି ଟା ପୁରା ମାନେ
ଆଜି ଭାଉଜଙ୍କ ଜନ୍ମଦିନ କଲ କରିଥିଲୁ?
କରିନେଇ।
ଏ କଲ୍ ରେ କଥା ହେଇଥିଲି ହଁ ହଁ।
ହାଇ ନାଇଁ।
ଓ ଆହାଃ।
ତା ତାହେଲେ ସେଦିନୁ ଯାଇନ ଯାଇନ ଯିମି
ନାବେ ମୁଁ ଯିବି କୁଆଡେ ମୁଁ ଦେଖୁଛୁ କୋଉ ପରିସ୍ଥିତିରେ ଆଇଲିି। କେତେ କଣ ଇଏ ହେଇଥିବ ଏଇ ନା ଆହୁରି ମୁଁ ଯିବି କେମିତି ଭାବୁଛୁ ସାଙ୍ଗେ ସାଙ୍ଗେ ଟିକେ ଟାଇମ ଟାଗିିବ ନା ଆଉ। ଆ କେତେ କଷ୍ଟରେ ଇଏ କଣ ହଉଛି
ଯୋଉ ଗଲାବେଳେ ସିଟ ମି ସିଟ୍ ମିଳିଲା ନା?
ନା ବେ ଜେନେରାଲ ରେ ଯାଇଥିଲି ଜେନେରାଲ ରେ ଆସିିଲି
ସିଟ୍ ଟୋଟାଲି ମିିଳିଲାନି?
ସିଟ୍ କୁଆଡେ ମିଳିବ ବେ ଦି ମାସ ପୂର୍ବରୁ ଖୋଲୁଛି ଟିକେଟ ଆଜି ପରଠୁ ଦି ମାସ ପରର ଟିକେଟ ଆଜି ଖୋଲିବ ଆଠଟା ବେଳେ ଆଜି ଖୋଲିଲେ ଆଠଟା ବେଳେ ନଅଟା ସୁଦ୍ଧା ୱେଟିଂ ସାଙ୍ଗେ ସାଙ୍ଗେ କାଟିକି ଉଡ଼େଇ ଦଉଚନ୍ତି। ତଥାପି କୋଉଠି ଆଉ ଯିବୁତୁ କହିଲୁ ଟ୍ରେନରେ। ଟ୍ରେନରେ ଏତେ ଭିଡ଼ ଏତେ ଭିଡ଼ଯେ କାହାରି କଣ। ଦିମାସେ ଆଗରୁବି ମିଳୁନି ଆଉମୁତ ସମୁଦାୟ ପ୍ଲାନ ଫଟା କିନା ଚେଞ୍ଜକଲି କୁଆଡ଼ୁମିଳିବ।
ଆଁ ଆଁ ଆଁ ଆଁ ଆଁ ଆଜି ହଉଚି ଟ୍ରାଇଶହ ମାତନୀ
ନା ଦବେଇକି ତାହାନେ ଚାଲିଚି ନାଇଁ।
ହଁ କାଲି ଚେଷ୍ଟ ମାରିଥିନି ଆଜି ଟାଇସେ
ଓଉ ହଉ ସୋମବାରଠୁ ମୋର ପାଳି ପଡ଼ିବ ମାରିବି ଦବେଇକି‌।
ଦେଖିବ କୋଉଭଳିଆ ବନେଇଦମି ଲକ୍ଷ୍ମୀ ପୂଜା ଭିତରେ ବଡିଟାକୁ। ଫିଟନସ୍ ଟାକୁ ପୁରା ଚେ ଚେଞ୍ଜ କରିଦେବି ପୁରା ହା ହା।
ଦେଖିଆ ତୁବନେଇବୁ ମୁବନେଇବି ଦେଖିଆ କାହାର କେମିତି ହଉଚି ଜଣା ପଡ଼ିବନି ହେତେଳେ।
ଆଉ ସାର୍ଟ ପିନ୍ଧିନେ ସମସ୍ତେ କହିବେ ଝଡ଼ିଗଲୁଣି ବୋଲି ଆଉ ସାର୍ଟ ପିନ୍ଧିମିନେଇ। ସେତେବେଳେ ତମଘଟିକି ଯିମି ହୁଁ।
ଏହେ ହେ। ଆରେ ଏୟାର ଯିଏବି ଗନେ ସେଇ ଆମେ ସମସ୍ତେ ମୁଯାଯାଇନଥିଲି ଲକ୍ଷ୍ମୀପୂଜା ବେଳକୁ
ସେକଉଥିଲେ ତୁଜିମ୍ କଣ କରିଛୁ? ମତେ କହୁଚନ୍ତି ପିଲା ତୁଜିମ୍ କରୁଥିଲୁ ଏତେ କାଇଁ ବଡି କାଇଁ ମତେ ସମସ୍ତେ ଏଇଆ କଉଚନ୍ତି।
ଖାଲିସେଇ ଜିମ୍-ଟିସ୍-ଜିମ୍ ଯିମ୍ ଟିସାଇଟି ଟିସାଟ୍ ନେଇଆସିମି ସେରା ଟିକେ ଚୋଉଡ଼ାଭଳିଆ ଦେଖାଯିବ। ସେଇରା ପିନ୍ଧିମି ଖାଲି ତମ ଗାଁକୁ ଜେତେବେଳେ ଯିମି।
ହଁ ବେ